ନମସ୍
ଭଲ ଅଛନ୍ତି? ଆଜ୍ଞା ଆଉ ଆଜିର ଦିନଟା କେମିତି କଟିଲା?
ଭଲ।
ଆଜ୍ଞା ଆଜ୍ଞା ଆଉ
ତେ ଭଲ ଅଛି ଆଗକୁ
ଆଜ୍ଞା ଆଜ୍ଞା ଆଉ ଭୋଜନ ହେଇଗଲାଣି?
ନାଇଁ ହେଇନି।
ଆଜ୍ଞା ଆଜ୍ଞା। ଆଉ ପଢାପଢି କରୁଛନ୍ତି?
ଆଜ୍ଞା।
ହଁ। ପଢାପଢି ତ କରିବା ଦରକାର ଆଉ ମୁଁ ମଧ୍ୟ ପଢା ପଢି କରୁ ଚି ଏଇ ସକାଳୁ ଉଠି ନିତ୍ୟକ୍ରମ ସାରି ଜଳ ହେ ହେଲା ଆଉ କିଛି କି ସମୟ ଗଲେ ଆପଣଙ୍କ ସହିତ କଥା ସାରିଲା ପରେ ଭଜନ ହବ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସେପଟେ ପାଗ କେମିତି ରହିଛି। ମାନେ ପାଗର ପରିବର୍ତ୍ତନ। ନ ସକାଶେ କେମିତି ବୃଦ୍ଧି ହେଲାଣି।
ହେଇନି ଖରା ତ ହଉଛି ଜୋରରେ।
ଆଜ୍ଞା ଆଜ୍ଞା ଏପଟେ ମଧ୍ୟ ଏମିତି କେତେବେଳେ ଖରା କେତେବେଳେ ବର୍ଷା ଏମିତି ପାଗ ସମୟ ପରିବର୍ତ୍ତେ ପରିବର୍ତ୍ତନ ଚାଲିଛି ଆଜ୍ଞା ଆଜ୍ଞା। ସମୟ ପରିବର୍ତେ ପରିବର୍ତ୍ତନ ଆଜ୍ଞା ଆଜ୍ଞା। ସମୟ ପରିବର୍ତ୍ତେ ପରିବର୍ତନ ହେବାରେ ଲାଗିଛି ପାଗ କେତେବେଳେ ଖରା କେତେବେଳେ ବର୍ଷା ଏମିତି ତ ଚାଲି ରହିଛି। କିଛି କହି ହଉନି କେତେବେଳ କୋଉଁ ପାଗ ପଳେଇ ଆସେ। ତାପମାତ୍ରା ମଧ୍ୟ ବହୁତ ମାନେ ବୃଦ୍ଧି ହେଲାଣି ଖରା ଯୋଉଁ ଭଳି ହେଉଛି। ବାହାରେ ରହି ହଉନି।
ହଁ ପରା।
ଆଜ୍ଞା।
କଣ କରିବା ବାହାରକୁ ବାହାରିଲେ ପାଣି ବୋଟଲ ଟା ଗାମୁଚା ଜୋତା ଟା ନିହାତି ସାଙ୍ଗରେ ନେଇକି ଯିବ।
ଆଜ୍ଞା ଆଜ୍ଞା ନିହାତି ଭାବରେ ସେଇଟା ତ ଅତି ଆବଶ୍ୟକ ପୂର୍ଣ ସାମଗ୍ରୀ। ତାକୁ ନ ନେଇ ଯିବା ତ କ୍ଷତିକାରକ ଜନକ ଅଟେ। ତ ନେଇକି ଯିବା ନିହାତି ଆବଶ୍ୟକ।
ଆଜ୍ଞା।
ଆଗକୁ ମାନେ ରଥଯାତ୍ରା ଆସିବାକୁ ଯାଉଛି ତ ଆପଣଙ୍କ ଅଞ୍ଚଳରେ କେମିତି କଣ ରଥଯାତ୍ରା ପାଳନ କରନ୍ତି। ମାନେ ପାଖାପାଖି ଆମ ଆମ ଏରିଆ ରେ କଣ କି ପାଖାପାଖି ଅଞ୍ଚଳରୁ ଲୋକମାନେ ସମସ୍ତେ ଆସନ୍ତି ଏକତ୍ରିତ ହୁଅନ୍ତି ଆଉ ମେଳା ହୁଏ ଆଉ ରଥ ଯାତ୍ରା ମାନେ ଓଡ଼ିଶାର ଗୋଟେ ହୁଁ ସର୍ବା ପୂର୍ଣ ଯାତ୍ରା ଭଳି ରୂପେ ପାଳନ କରନ୍ତି। ଲୋକମାନେ ସମସ୍ତେ ଆସନ୍ତି। ତାଙ୍କର ଇଚ୍ଛା ପ୍ରକାଶ ହୁଏ ବହୁତ ମାନେ ବହୁଳ ମାତ୍ରାରେ ଲୋକ ଆସନ୍ତି। ଆଉ ଇଛା ପ୍ରକାଶ କରି ଅ ଦଉଡି କୁ ଝିକି ଆନନ୍ଦ ଭାବେ ଦିନ କଟାନ୍ତି ସେଇ ଜଗାର ଡରି ଲାଗିଲେ ତ ଆମେ ଯାଇପାରିବା ତାଙ୍କ ପାଖକୁ
ନିହାତି।
ନିଜ ଅଞ୍ଚଳ ମଧ୍ୟ ବହୁଳ ମାତ୍ରାରେ ଲୋକ ଇଚ୍ଛା ପ୍ରକାଶ କରି ଆସନ୍ତି ଆଉ ଯାତ୍ରା ସମ୍ପୂର୍ଣ୍ଣ କରନ୍ତି, ଦେଖିବା ବହୁତ ଭଲ ଲାଗେ ଆନନ୍ଦିତ ଲାଗେ ଆଉ ଆପଣ ଇଚ୍ଛା କରିଛନ୍ତି? ଜଗା ଙ୍କ ପାଖକୁ ଯିବା ପାଇଁ?
ହଁ ବହୁତ ଇଚ୍ଛା।
ଆଜ୍ଞା, ଆଜ୍ଞା, ଆପଣ ଯାଇଛନ୍ତି?
ଗୋଟେ ଥର ଯାଇଛି, ମାନେ ବହୁତ ଇଏରେ ଯାଇଛି।
ହଁ, ମାନେ ବହୁତ ବହୁଳ ମାତ୍ରାରେ ଲୋକ ଆସନ୍ତି ନା, ବହୁତ
ହଁ, ହଁ, କୁହନ୍ତୁନି ଏମିତି ମାନେ ଆମେ ହଠାତ୍ କେମିତି ବାହାରିଥିଲୁ, ସବୁ ସାଙ୍ଗ ମାନେ ଯିବୁ। ଆ କିନ୍ତୁ ଘରେ ଟିକେ ଆଉ ଛାଡିଲେନି, ଆମେ କରିଦେଇଥିଲୁ ମାନେ ସାଙ୍ଗ ମାନ ସବୁ ଇଏ କରିଥିଲୁ ଯି ବାକୁ ଟିକେ ଠାକୁରଙ୍କ ପାଖରେ ବୁଲିବାଲି ଆସିବା, ଆମେ ଯାଇନୁ ନା କେବେ, ନ୍ତୁ ହୁଁ। କିନ୍ତୁ ଲା ମାନେ ଠିକ ଯିବା ଇଏ ହେଇ ଠିକ ଠାକ ଆମେ କରିଦେଲୁ, କିନ୍ତୁ ଘରେ ରାଜି ହେଲେନି, ଛାଡ଼ିଲେନି କି ପୁଣି ପୁଣି ତାପରେ ଟିକେ ମନ ଦୁଃଖ କରିବାରୁ, ପୁଣି ଘର ଲୋକ କହିଲେ କି ହଉ ଆମେ ସାଙ୍ଗରେ ଯିବୁ, ତମେ ଯାଇକି ବୁଲିକି ଆସିବ। ତାଙ୍କ ସାଙ୍ଗରେ ଗଲୁ, ବୁଲିକି କି ମାନେ ଏତେ ସେଇଦିନ ମୁଁ କହିବି ଠାକୁରଙ୍କୁ ଏତେ ପାଖରୁ ମୁଁ ଦେଖିଛି। ନା ଆଖି କୁ ବି ବିଶ୍ୱ ବିଶ୍ୱାସ କରିହବନି, ସବୁ ଜାଗା ବୁଲିଛୁ, ଅବଢା ବି ଖାଇଲୁ।
ଆଜ୍ଞା, ଆଜ୍ଞା, ବହୁତ ଖୁସି ଲାଗିଲା, ମାନେ ଆ ଯିବା ବି ଦରକାର, ହଁ ବହୁତ ଆନନ୍ଦ ଲାଗେ।
ସେ ଜାଗା ଟା କୁହନ୍ତୁନି, ସେଇଠିକି ଯିବେ ମାନେ ଆପଣ ଆପଣଙ୍କର ସବୁ ଜିନିଷ ଭୁଲିଯିବେ। ମନରେ ଯେତେ ଦୁଃଖ, କଷ୍ଟ, ଯନ୍ତ୍ରଣା ଯାହା ବିି ଥାଉ। ସେଇ ଜାଗାରେ ପାଦ ପଡିଲା ମାନେ
ଆଜ୍ଞା, ନିହାତି ଭାବରେ ମାନେ ସେଇ ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବା ପାଇଁ ବହୁତ ଦୂର ଦୂରରୁ ଏକାନ୍ତରିତ ହୋଇ ଲୋକ ଆସନ୍ତି, ଆଉ ଯାନବାହାନ ବ୍ୟବହୃତ କରି ଆସନ୍ତି ଲୋକ। ଜଗା ର ଦୃଶ୍ୟ ମାନେ ଦର୍ଶନ
ସେଇ, ସେଇ ହଁ ବର୍ଷ ପରେ ଥରେ ତ ସେ ସେଇ ବାହାରକୁ ଆସନ୍ତି ନା, ତାଙ୍କର ସେଇ ସୁନ୍ଦର ରୂପ କୁ ଦେଖିବା ପାଇଁ
ଆଜ୍ଞା।
କୁଆଡ଼ୁ ଲୋକ କେତେ ମାନେ ବାହାର ରାଜ୍ୟରୁ ବି ସବୁ ଆସିଥାନ୍ତି। ଏମିତିକି ବାହାର ଦେଶ ମାନଙ୍କରୁ ବି
ଆଜ୍ଞା, ଆଜ୍ଞା, ବହୁଳ ମାତ୍ରାରେ ଲୋକ ଆସନ୍ତି, ଲୋକ ପ୍ରସିଦ୍ଧ ପ୍ରତିଶତ ତ ବହୁଳ ମାତା ତ୍ରାର ବୃଦ୍ଧି ହୋଇଥାଏ, ମାନେ ବଢି ଯାଇଥାଏ। ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକ ଆସନ୍ତି। ଦର୍ଶନ କରିକି ଯାଆନ୍ତି ଜଗାଙ୍କର, ଦର୍ଶନ ହୁଏ।
ଆଜ୍ଞା।
ଆମେ ମଧ୍ୟ ଯିବା ପାଇଁ- ଆଜ୍ଞା, ଆଜ୍ଞା, ଚାରିଧାମ ରୁ ଗୋଟେ ଗୋଟେ ଧାମ ଆଉ ତାକୁ ଦେଖିବା
ଚାରିଟା ଯାକ ଧାମ ର ନାମ ଆପଣ ଜାଣିଛନ୍ତି?
ଆଜ୍ଞା, ଆଜ୍ଞା, ସେ ବହୁତ ଭରା ମାନେ ଚାରଟି ଇ ଦିଗରେ ରହିକି ଅଛି। ତ ବହୁତ ଖୁସି ଲାଗେ। ଯିବା ପାଇଁ ତ ଚେଷ୍ଟା କରେ ସମସ୍ତେ କରନ୍ତି ଚାରି ଧାମ ଧାମ ଯିବା ପାଇଁ।
ଆପଣ ଆଉ କୋଉ ଆଉ କୋଉ ଧାମ ଅଲଗା ଆଉ ଯୋଉ ଟାକୁ ଜଗା ପାଖକୁ ଯାଇଛନ୍ତି?
ଆଜ୍ଞା ଆଜ୍ଞା।
ଆଉ ଯୋଉ ତିନଟା
ନା ଆଉ ତିନଟା ତ ଯାଇନାହିଁ। ଭବିଷ୍ୟତରେ ଯିବା ପାଇଁ ଚେଷ୍ଟା ତ କହିବି। ଯଦି ହୁଏ ଡୋରି ଲାଗିବ ତାହେଲେ ଯିବୁ। ଆପଣ ଯାଇଛନ୍ତି?
ନା ମୁଁ ବି ଯା ସେ ସୌଭାଗ୍ୟ ଆସିନି।
ଆଜ୍ଞା ଆଜ୍ଞା ହଁ ସେଇଟା ତ ଭାଗ୍ୟ ନାହିଁ ସୌଭାଗ୍ୟ ହିଁ କହିପାରିବା। ଡୋରି ଯେ ପର୍ଯ୍ୟନ୍ତ ତ ଲାଗିନି ତ ଯାଇପାରିବା ନାହିଁ ଡୋରି ଲାଗୁ ଆମେ ଯିବୁ ଆପଣ ମଧ୍ୟ ଯାଆନ୍ତୁ ଭଗବାନଙ୍କ ଆଶୀର୍ବାଦ ରୋହୁ।
ଆଜ୍ଞା।
ଆଜ୍ଞା। ଯିବା ବି ଦରକାର କାହିଁକି ନା ସବୁ ପ୍ରକାରର ଅ ଅଞ୍ଚଳର ଦୃଶ୍ୟ ଦେଖିଆ ବି ଦରକାର। କୋଉ ଅଞ୍ଚଳରେ କେମିତି ଦୃଶ୍ୟ ଅଛି। ଅ ନିର୍ବିହ ଭାବରେ ଦେଖିବା ଦରକାର। ଭଲ ବି ଲାଗେ ସବୁବେଳେ ମାନେ ନିଜ ଅଞ୍ଚଳରେ ରହି ବି ସେ ସମାନ ଦୃଶ୍ୟ ଦେଖି ଦେଖି ମାନେ ଇଛା ହୁଏନି।
ନିହାତି ନିହାତି ଆମେ ଗଲେ ଆଉ ଯୋଉ ଅଲଗା ସେମାନଙ୍କ ମାନେ ଆମର ଆମ ସାଇଟ୍ ର ପରମ୍ପରା ତାଙ୍କ ସେପଟରେ ବି ଅଲଗା ଅଛି ନୀତି ନିୟମ। ଅଧିକା କିଛି ଜାଣିବାକୁ ମିଳିବ।
ଆଜ୍ଞା ଆଜ୍ଞା ନିହାତି ଭାବରେ। ବୋହୁତ ଭଲ ଲାଗେ ମାନେ ବୁଲାବୁଲି କରିବା ପାଇଁ।
ଆଜ୍ଞା ଅଲଗା ଅଲଗା ର ନୂଆ ନୂଆ ମାନେ ପିନ୍ଧି ଏତିକି ତାଙ୍କ ପରମ୍ପରା ଦେଖିବା ପାଇଁ ଭଲ ଲାଗେନି
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗେ। ତାପରେ ଗ୍ରାମାଞ୍ଚଳରେ ମଧ୍ୟ ବୁଲାବୁଲି କରିବା ପାଇଁ ତ ଇଛା ବହୁତ ହୁଏ। କିନ୍ତୁ ଆଗ ଭଳି ସେ ସାଙ୍ଗସାଥି ମେଳ ଆଉ ନାହିଁ କାହିଁକି ନା ବର୍ତ୍ତମାନ ସମୟରେ ସମୟ ପରିବର୍ତ୍ତେ ପରିବର୍ତ୍ତନ ହେଇଯାଇଛି ଆଉ ସମସ୍ତେ ଆଗକୁ ପଢିବା ପାଇଁ ଚେଷ୍ଟା କରୁଚନ୍ତି। ପଢାପଢି ନିଜ ନିଜ ଅଞ୍ଚଳରେ କରୁଚନ୍ତି ତ କି ସହରାଞ୍ଚଳ ଯାଉଚନ୍ତି ତ କିଏ ଗ୍ରାମ ଗ୍ରାମାଞ୍ଚଳରେ ଅଛନ୍ତି ଆଉ ଅଲଗା ଅଲଗା ମାନେ ସ୍ଥାନରେ ରହି ଯାଇଛନ୍ତି ତ ଗୋଟିଏ ସ୍ଥାନରେ ଯେମିତି ପୂର୍ବ ଦି ଦିନ ଭଳି ରହି ବୁଲାବୁଲି କରିବା ସାଙ୍ଗସାଥି ମେଳ ଆଉ ସେ ମେଳା ରେ ଦୃଶ୍ୟ ଦେଖି ଆକୁ ଯିବା ମିଶିକି ଖେଳିବା ଆଉ ପାହାଡ ଚଢ଼ିବା ସେ ସକାଳର ସୂର୍ଯ୍ୟ କିରଣ ଯେଉଁ ଦେହରେ ପଡ଼ିବ। ଆଉ ସେ ଝରଣା ଗାଧେଇବା ହୁଁ ନଦୀରେ ଗାଧେଇବା ସେ ଯୋଉଁ ମଜା ଟା ଆଉ ବର୍ତ୍ତମାନ ସମୟରେ ସମୟ ପରିବର୍ତ୍ତେ ପରିବର୍ତ୍ତନ ବହୁତ ବୋହୁ ମାତ୍ରାରେ ହେଇଯାଇଛି। ଆଉ ସେଇ ସୁଯୋଗ ଟା ଆଉ ମିଳୁନି। ତ ଆପଣ କେମିତି ଲାଗୁଛି ମାନେ ମୋର ମତଟା ମାନେ ଆପଣଙ୍କୁ ଏମିତି ଇଚ୍ଛା
ଏମିତିକା ଏମିତିକା ସୁଯୋଗ ବି ଆଉ ନାହିଁ କି ସେମିତି ସାଙ୍ଗ ସାଥି ସବୁ ଯେଉଁଠି ଯିଏ ଚାକିରି କଲେ। ତାଙ୍କ ଚାକିରି ସ୍ଥାନରେ ଗଲେ। ଏକାଠି ଏକଚଜୁଟ ହବ। ହବଟା ବହୁତ କଷ୍ଟ।
ଆଜ୍ଞା ଆଜ୍ଞା ଆଁ।
ସମସ୍ତେ ତ କେହି ସାଙ୍ଗ ମାନେ ପାଖା ପାଖି ଆଉ ନାହାନ୍ତି।
ଆଜ୍ଞା ଆଜ୍ଞା ଆଁ।
ଏଇ ସମୟ ଟାକୁ ତ ବହୁତ ଖାଲି ସ୍ମୃତି ହିସାବରେ ଯାହା ରହିଛି। ଆମେ ମନ ମନେପକେଇବୁ। ପକେଇ ପାରିବା।
ଓନିଶ୍ଚୟ ନିଶ୍ଚୟ ଭାବରେ ସ୍ମୃତି ହେଇ ରହିଗଲା। ସେଗୁଡା ବହୁତ ମନେ ପଡ଼େ। ଆଉ ଆଗକୁ ତ କେବେ ମାନେ ସେଇ ସମୟ ପରିବର୍ତ୍ତନ ହବ ସେ ସୁଯୋଗ ଟା କେବେ ଆସିବ।
ଏହେଁ ସେଇଟା ବି
ସେମିତି ପୁଣି ଥରେ ଆସୁ ମୁଁ ତ ଚାହିଁବି ପୁଣି ଆସୁ ପୁଣି ସେମିତି ସାଙ୍ଗସାଥି ମେଳରେ ଯିବା।
ମୋ ସ୍କୁଲ ସାଙ୍ଗ ସେଇ ଯେଉଁ ସମୟ ଟା କୁହନ୍ତୁନି। ଆଜି କାଲି କା ପିଲା ସେଇ ସମୟର ମୁଲ୍ୟ ବୁଝିବେନି। ସେଇ ଯେଉଁ ସମୟଟା ଆମ ପିଲା ବେଳର
ଆଜ୍ଞା ଆଁ ଆପଣଙ୍କୁ ଭଲ ଲାଗେନା ସାଙ୍ଗସାଥି ମେଳ
ନିହାତି ଇ
ଆଜ୍ଞା ଆଜ୍ଞା ଆଁ।
ପିଂ ପିଂ
ଆପଣଙ୍କ ସହିତ କଥା ହେଇ ମତେ ବହୁତ ଆନନ୍ଦ ଲାଗିଲା। ଆଉ ଖୁସି ଲାଗିଲା। ଆଉ ଆପଣଙ୍କ ଡୋରି ଲାଗୁ ଜଗାଙ୍କ ପାଖକୁ ଆପଣ ଯାଆନ୍ତୁ। ଆମେ ମଧ୍ୟ ଚେଷ୍ଟା କରୁଛୁ। ଯେ ଡୋରି ଲାଗିଲେ ଆମେ ଯିବୁ ଅପେକ୍ଷା ରହିଲା। ଆପଣଙ୍କ ସହିତ କଥ ଥାଇ ମୋତେ ବହୁତ ଖୁସି ଲାଗିଲା। ଆନନ୍ଦ ଲାଗିଲା। ତେଣୁ ଧନ୍ୟବାଦ!
ଆଜ୍ଞା ଧନ୍ୟବାଦ ନମସ୍ତେ।
ନମସ୍କାର।